ହଁ କଣ୍ କରୁଚ?
ଏଇଠି ବସିଥିଲି।
ଓହୋ ଆଉ- ଆଉ ଖାଇବା?
ଖାଇବା ସରିଲାଣି।
ହଁ ହଁ। କଣ ଖାଇଲ?
ପଖାଳ ଭାତ, ବାଇଗଣ ଭଜା, ଆଳୁ ଭରତା।
ଅ ହ। ମୁଁ କହିଲି ଏବେ କଣ ପଢ଼ାପଢ଼ି କରୁଛନ୍ତି?
ପଢ଼ାପଢ଼ି ସରି ଗଲାଣି।
ଅ ହ। କଣ ପଢିଛନ୍ତି?
ମୋର ଗ୍ରାଜୁଏସନ ସରିଯାଇଛି।
ଓହୋ ଆପଣଙ୍କର ଗ୍ରାଜୁଏସନ ସରିଯାଇଛି।
ଆଜ୍ଞା। ସୋସିଓଲୋଜି।
ସୋସିଓଲୋଜି, ଆ ପରେ କଣ ଏ କଣ ଏଣ୍ଟ୍ରାସ୍ ପାଇଁ ପ୍ରିପାର ହଉଛନ୍ତି କମ୍ପିଟେଟିଭ୍ ପାଇଁ ନା କଣ?
ହଁ ହଁ ସେଇଟା ମୁଁ ଦେଲିଣି କେତେଥର।
କଣ କଣ ଦେଇଛନ୍ତି କଣ କଣ?
ଇ ଆର୍ ପି ଏଫ୍ ଦେଇଚି, ଗ୍ରୁପ ଡି ଦେଇଚି, ଏସ ଏସ ସି ଦେଇଚି, ଓ ଏସ ସି ଦେଇଚି। ଓ ଟ୍ରିପଲ୍ ଏସି ଦେଇଚି।
ଏସ ସି ଆଉ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ର ସିଜିଏଲ ଦେଇଛନ୍ତି ନା ଆଉ କଣ?
ହଁ ସି ଜି ଏଲ ଦେଇଚି କ୍ଲରିକାଲ୍ ପୋଷ୍ଟ ଯାହା ବାହାରିଥିଲା ଦିଏ। ସବୁ ମୁଁ ପକାଏ। କିନ୍ତୁ ଏଇ ବର୍ଷ ଟା କିଛି ଏକ୍ଜାମ୍ ଦେଇନି।
ଓହୋ। ମୁଁ କହିଲି କଣ ସିଲାବସ୍ ସବୁର କଣ ପାଖାପାଖି
ହଁ ପ୍ରାୟତଃ ସେଇ ସବୁ ରହେ ଆମର। ହଁ ଜିକେ ରହେ, ଆଉ କରେଣ୍ଟ ଆଫେୟାର ରହେ। ଆଉ ରିଜନିଂ ରହେ। ତ ପ୍ରାୟ ମୁଁ ଏ ଫୋନ ଦେଖିକିନି ହଁ।
ହଁ ମ୍ୟାଥ ବି ରହେ। ଏମତି ନିଜେ ବହି ଦେଖି ୟୁଟ୍ୟୁବ ଦେଖିକି ପଢିବା କଥା ଆଉ।
ଅ ହଁ। ମୁଁ କହିଲି କିଛି ଯୋଉ ପେଡ ବ୍ୟାଚ୍ ହେରିକା ନେଇ ନଥିଲ?
ନା ନା ସେସବୁ କିଛି ନେଇଁନି। ସେ ମୁଁ ଜାଣିନି ଭଲ କି ଖରାପେ ଆଉ ଗୋଟେ ମତେ ବି ଜଣା ନାହିଁ ସେସବୁ ଏତେ ବି ନଲେଜ୍ ଉପରେ। ତାପରେ ନାଇଁ। ସେଥିପାଇଁ କିଏ
ନାଇଁ ଗୋଟେ ପେଡ୍ ବ୍ୟାଚ୍ ନିହାତି ନେଇକି ପ୍ରିପେରେସନ କରିବା କଥା ନା, ଏଇ ଯୋ ଆଙ୍କର ନନ୍
ସେମତି କିଛି ନାହିଁ ଶୁଣନ୍ତୁ। ସେମତି ଏବେ ବି ୟୁଟ୍ୟୁବ ରେ ତ ଆସିଗଲାଣି। ଇଁ ସବୁୁର ଛାଡି ଦଉଛନ୍ତି। ଯେ କୌଣସି ସାର୍ ଙ୍କର ଗୋଟେ ସବସ୍କ୍ରାଇବର ହେଇକିନି ସେଥିରେ ବି ଆପଣ କ୍ଲାସ୍ କରିପାରିବେ, ସେଥିରେ କଣ ଅଛି।
ହଁ। ମାନେ ଯେ ବର୍ତ୍ତମାନ ୟୁଟ୍ୟୁବ ରୁ ବି ପିଲାମାନେ ଏତେସାରା ସିଲେକ୍ସନ ନଉଛନ୍ତି ମୁଣ୍ଡ ଖରାପ୍। ମାନେ କଣ ନା ତମେ ଖାଲି ହେଇଠି ଡେଡିକେଟେଡ୍ ହେଇକି ପଢ଼ିବାର ଅଛି ଆଉ। ବାକି କଣ ନା ବ୍ୟାଚ୍ ବ୍ୟାଚ୍ ରେ ପଢିଲେ ଏହିଆ ଲାଭ କି ତମର ଧରିନିଏ କିଏ ଯଦି ବ୍ୟାଚ୍ ରେ ଭିଡିଓ ଗୁଡ଼ା କମ୍ପଲିସନ ହେଇନି ତମର କଣ ନା ସିଏ ସବୁ ଗାଇଡ୍ କଲା ଭଳିଆ ଇଏ କରିବେ। ତାଙ୍କର ସବୁ ତାଙ୍କର ସବୁ ପର୍ସନାଲ ଆସିଷ୍ଟାଣ୍ଟ ଅଛି। ହଁ। ପଚାରିପାରିବେ। ବାକି ୟୁଟୁବରେ ସେ ଏଟା ନାହିଁ କିନ୍ତୁ ନିଜେ ଯଦି ବ୍ଲାଇଣ୍ଡଲି ଫଲୋ କରିକି ପଢିବ ବଲେ ନିହାତି ହେଇଯିବ। ସେମିତି ବି
ମୋ କହିବା କଥା ଆଗରୁ ଯୋଉମାନେ ପିଲ ଏଜ୍ଜାମ୍ ଦଉଥିଲେ ଯୋଉ ସେମାନେ କଣ ଏମିତି ଯାଇ ଏଜ୍ଜାମ୍ ଦବାକୁ ମାନେ କୋଚିଂ ନଉଥିଲେ। ସେମାନେ ତ ଭଲ ଭଲ ଚାକିରି ସବୁ ପାଇଯାଇଛନ୍ତି ନା। ସେଇଟା ନିଜ ଉପରେ ଡିପେଣ୍ଡ କରେ। ନିଜ ପାଠ ପଢ଼ା ଉପରେ। କେତେ ନିଜେ ବୁଝୁଚ ନିଜେ କେତେ କରିପାରୁଚ ସେଇଟା ନିଜ ଉପରେ ଡିପେଣ୍ଡ କରେ। ଆଉ ମୁଁ ବେଳେବେଳେ କ୍ଲାସ୍ ନେଇଥିବି ଲଗେଇ ଦେଇଥିବି କ୍ଲାସ୍ ହଉଚି ବସି ଯାଇଥିବି ଦେଖିଲା ବେଳକୁ କିଛି ବୁଝି ନଥିବି। ଲାଭ ଅଛି କଣ କହୁନାହାନ୍ତି।
ସେମିତି କଣ ଲାଭଅଛି ତମକୁ ଦର୍ କାର ମାନେ ଯେତିକି ସମୟ ପାଠ ପଢ଼ିବ, ପୁରା ଇଫେକ୍ଟିଭଲି ଫୋକସ୍ଡ ଷ୍ଟଡ଼ି ଦରକାର ମାନେ ନୁହେଁ କି ଚାରି ଘଣ୍ଟା ପଢିଥିବ ସେ ତମେ ଗୋଟେ ପେଜରେ ଥିବ ସେଇଟାହିଁ ମାନେ ବରଂ ଚା ବରଂ ଚାଳିଶ ମିନିଟ୍ ପଢିବ ଯେମିତି ପଢିବ ଇଫେକ୍ଟିଭଲି ଆଉ ଯେମି ସେଇ ପାଠ ଆଉ ରିଭିଜନବି ନକରିବାକୁ ପଡ଼େ ସେଇ ଲେବଲ୍ ପଢିବା ଦରକାର ଅଛି ମାନେ ଆଉ ରିଭିଜନ ଦର କାର ନାହିଁ ସେଇ ପାଠକୁ, ସେମିତି ଆଉ ଯଦି ପଢିବ ଯଦି ହଁ ଏମିତି ଖାମଖିଆଲି ହଁ ପଢ଼ିଉଦଚ ଲେଖି ଦବା ଇଏ କରିଦେବା ସେମିତି କଣ ଇଏ ହବ।
ହୁଁ ଆଉ ଆପଣ କଣ କରନ୍ତି, ପଢାପଢି ନା ଏମିତି ଜବନା ଅଲଗା କିଛି?
ନା ନା ମୋରତ ଟୁଏଲ ତୁଏଲ୍ଥ ସରିଚି ମୁଁ ଏବେ ପ୍ରିପାର ହେଉଚି କମ୍ପିଟେଟିଭ ପାଇଁ ଏଣ୍ଟ୍ରାନ୍ସ ପାଇଁ। ନାଇଁ ନାଇଁ ପ୍ଲସ୍ ଥ୍ରୀ ନୁହେଁ, ମୁଁ ସେଇ ଏଣ୍ଟ୍ରାନ୍ସ ପାଇଁ ପ୍ରିପେୟାର ହେଉଚିପା।
ହଁ ସେଇଟା ଆପଣ ପ୍ଲସ୍ ଥ୍ରି କରିକିନିତ ଆପଣ ଜେ ଇ ପାଇଁ।
ଜେ ଇ ପାଇଁ ଜେ ଇ ଇଞ୍ଜିନିୟରିଂ।
ହଁ ହଁ। ଏ ବର୍ଷ ପକେଇଥିଲେ?
ହଁ ପ ନା ନାଁ ଏଇ ବର୍ଷ ପକେଇନି। ମୁଁ ଡ୍ରପ୍ ନେବିତ ୱାନ୍ ଇୟର ସେଥି ପାଇଁ ପ୍ରିପାରେସନ୍ କରୁଚି। ଆ ପେଡ୍ ଵ୍ୟାଚ ଟେ ହଁ ହଁ।
ହଁ।
ମୁଁ କହିଲି ପେଡ୍ ବ୍ଯାଚ ଗୋଟେ ନେଇଚିତ
ଆଜ୍ଞା।
ଈଶ୍ୱରଲ ଈଶ୍ୱରଲ୍ ଜାଣିଚନ୍ତି
ନା ଏବେତ କେତେକ ସାର୍ ଆସିଲେଣି ମୁଁ ଜାଣିନି ତାଙ୍କ ବିଷୟରେ କିଛି। ଯୋଉ ଆମର ଅଚନ୍ତି ଯୋଉ ଓଡ଼ିଆରେ ଯୋଉ ଗୋଟେ ଆମର ନାହାନ୍ତି କଣ ତାଙ୍କର ନାଁ ମନେ ପଡ଼ୁନି ସେ ସାର୍ ଙ୍କ ନାଇଁ ଆଡା ନାଇଁ ଗୋଟେ ଆସୁଛନ୍ତି କଣ ସେ ସାରଙ୍କର ସବସ୍କ୍ରାଇବସନ୍ ମନେ ନାହିଁ ୟୁୁଟୁବରେ ସେ ଭଲ ପଢାନ୍ତି ମତେ ଲାଗେ ତାଙ୍କ ରିଜନିଙ୍ଗ୍ ଟା ତାଙ୍କ ମ୍ୟାକ୍ସ ଭଲ ଲାଗେ ପଢିବା ପାଇଁ ଜି କେ ଟା।
କି ଓଡ଼ି ଓଡ଼ିଶାର
ହଁ ହଁ। ହଁ ସେ ୟୁଟ୍ୟୁବରେ ସବସ୍କ୍ରାଇବର ଅଛନ୍ତି, ମୁଁ କହିଦେବି କଣ ତାଙ୍କ ନାଁ ମନେ ପଡ଼ୁନି ଏବେ।
ହଁ ହଁ।
ହ କିନ୍ତୁ ସେଭଲ ମତେ ଲାଗେକି, ମତେ ବୁଝିଲା ଭଳି ଲାଗେ ପାଠ।
ଓଁ ହଁ ହଁ ସିଏ ବୋଧେ ଇଏ ବିଦ୍ୟାସାଗର କ୍ଲାସେସର, ସିଏ ତାଙ୍କ
ନା ନା ବିଦ୍ୟସାଗର ନୁହଁ ସିଏ ସେ ସେ ସିଏ କେବଳ ଏକୁଟିଆ ହିଁ ସିଙ୍ଗିଲ୍ କରନ୍ତି, ତାଙ୍କର କେହିତ ପିଲାହିଁ ନାହାନ୍ତି ସେ ନିଜେହିଁ ସବୁ କିଛି
ଓହୋ ମୁଁ କହିଲି ବିଦ୍ୟାସାଗର କ୍ଲାସେସ ଭଲ ପଢାନ୍ତି, ଆପଣ ଜାଣିଥିବେ ପଢିଥିବେ।
ବିଦ୍ୟାସାଗର ନା ଆଡେଟାବି ଭଲ ପଢା ହୁଏ ଆଡେରେ ବହୁତ୍ ପିଲା ହେଇଗଲେଣି।
ମାନେ ଆଡା ଆଉ ବିଦ୍ୟାସାଗର ଭିତରେ କଉଟା ଭଲ?
ଆଡାଟାହିଁ ମତେ ଠିକ୍ ଲାଗେ।
ଓହୋ ମାନେ ସେଇଠି ଭଲ କ୍ଲା ଭଲ
ଭଲ ଭଲ ହଁ ସବୁ ଅଛନ୍ତି ସେମାନେ ଭଲ କିନ୍ତୁ ତା ତ ରେଟିଙ୍ଗ ବି ଭଲ ଅଛି ଭଲ ବୋଧେ ପିଲା ତ ବୁଝୁଛନ୍ତି ବୋଲି ରେଟିଂଟା ଭଲ ଅଛି ନା।
ହଁ ହଁ। ମୁଁ କହିଲି ଆପଣଙ୍କର ମାନେ କଣ କଟକ ରୁ ପାଖାପାଖି କେତେ କଣ କେମିତି ଇଏ ପାଖାପାଖି ଇଏ ଯାଉଚିନା ନା। ପୁଣି ଯୋଉ ସି ଜି ଏଲ ଦେଇଥିଲେ ସେଇଟା କଣ ଭଲ ହେଇଥିଲା ନା ନାଇଁ। ନାଇଁ କଟକ ରୁ କେତେ ମାର୍କଟ କଟି ଥିଲା।
କଟକ ତମର ଓରିଆ ମାନେ ଜେନେରାଲ ସେଇଟା ରହୁଛି କଟକଟା। କିନ୍ତୁ ନିଜେ ଯେତିକି ସିଲାବସ ଦେଖିନି କଭର କରିବା କଥା ସେତିକି। କିନ୍ତୁ ମୋତେ ଲାଗୁଛି ଆଉଟିକେ ପରିଶ୍ରମ କରିଥିଲେ ସେତିକି ଯା ହେଇଥିଲା ଫିପ୍ଟି ପର୍ଶନ ଆଉ ଫିପ୍ଟି ପର୍ଶନ ହେଇପାରିଥାନ୍ତା ଭଲ।
ହଁ। ମୁଁ କହିଲି ଇଏ ଆପଣ ଏଇଟା ଜାଣିଛନ୍ତି କି ଯେଉଁ ପାଖାପାଖି ଯେମିତି ସେ ସେ ମାନେ ଏ ଷ୍ଟାଫ୍ ସିଲେକ୍ସନ କମିସନ ନା ସେଣ୍ଟ୍ରାଲ୍ ଲେବଲ୍ ଯେଉଁଟା ମାନେ ସିଜିଏଲ୍ର ମାନେ ସେ ରିଲିଜ୍‌ କରୁଛି କେତେ ଆପ୍ଲିକେସନ ରେଜିଷ୍ଟର୍ଟା କ୍ୟାଣ୍ଡିଡେଟ୍ କେତେ ଏ ଇଥିରେ ରେଯିଷ୍ଟର୍ କରୁଛି ରେଜିଷ୍ଟର୍ କରୁଛନ୍ତି।
ନା ସେମିତି ତ ଏମାନଙ୍କର ପାଞ୍ଚ ହଜାର ପୋଷ୍ଟ ବାହାରିଲେ ପିଲା ତ ଆମର ହଁ ହ୍ୟାଲୋ।
ହଁ ମୁଁ କହିଲି ସେମତି ଯିମିତି ସି ଜି ଏ ଲ ରେ ଯେମିତି ତିରିଶ ଲକ୍ଷ ଅଠେଇଶ ଲକ୍ଷ ଏଥିର ଆସିଛି। ମାନେ ରେଜିଷ୍ଟର ଟୋଟାଲ୍ ରେଜିଷ୍ଟର୍ଡ କ୍ଯଣ୍ଡିଡେଟ୍ ସେମତି ଓଡିଶା ଷ୍ଟାପ୍ ସିଲେକ୍ସନ ମିସର ଓ ଡବଲ୍ ଏସି ର ଆସୁଛି।
ହଁ ସେମିତି ହଁ ଆସୁଛି ତ ବହୁତ ସାରା ପିଲା ମନକର ପାଁସେ ପାଁଶହ ଛୁଆ ପକେଇ ବେ ସିଟ୍ ଥିବ କି ନାଇଁ ଛୁଆ ପକେଇଥିବେ ଦଶ ହଜାର ପନ୍ଦର ହଜାର ଛୁ ଆ ଓଡିଶା ଗମେଣ୍ଟ ର କିନ୍ତୁ ପ୍ରାୟ ଛୁଆ ଆସନ୍ତିନି ଦବା ପାଇଁ। କୋଠି ଓଡିଶା ଗମେଣ୍ଟ ଗୁରା ନା କୋଉଠି ପ ହଁ କାରଣ କାହିଁକି ନା ଓଡିଶା ଗଭର୍ଣ୍ଣମେଣ୍ଟ ର କୋଉଠି ସବୁ ପକାଏ ପିଲାମାନେ ବାଟ ପାଇବା ଦରକାର ଯୋଉ ଏରିଆରେ ପକଉଥିବ ପିଲାମାନେ ଯାତିରେ ସୁବିଧା ପାଇବା ଦରକାର ନା ସମର୍ଥନ ନେବା
ନାଇଁ ଏଇଟା ମେଟର କରୁନି ପଇସାର କଥ
ନାଇଁ ସେମିତି ହଉଚି ଶୁଣନ୍ତୁ ଦେଖନ୍ତୁ ଗାଁ ରୁ ମନେକର ଯିଏ ଆସିବ। ଦେଖନ୍ତୁ କାଲି ଫାଷ୍ଟେ ସିପ୍ଟ ଏଗ୍ଜାମ ଅଛି ଯଉଟା ଗୋଟେ ପିଲା ସେମାନେ ଫାଷ୍ଟ ସିପ୍ଟ ପହଞ୍ଚି ପାରିବେନି ଯଦି ବି ପା ମା ଯାତ୍ରା ସୁବିଧା ଥିବ ସେମାନଙ୍କୁ ରହିବା ମାନେ ଆସି ସେଥିପାଇଁ ଅସୁବିଧା ବୁଝିପାରିଲେ ତ ସେ କେମିତି ଏକ୍ଜାମା ତିଆରି କରିବ କହୁନାହାନ୍ତି ଓଡିଶା ସେ ମୁଁ ନା ମୁଁ ତ ପ୍ରାୟ ଦେଇଛି ସିଟ୍ ସବୁ ଫାଙ୍କା ପଡିଥାଏ ଏମିତି ଆଉ।
ଆଉ ମୋର ଜଣେ ଭାଇ ଏଠି ଆମ ତଳ ଘରେ ରହୁଛନ୍ତି ଏଇ ଭୁବନେଶ୍ଵର ରହୁଛି ଯିଏ ସିଏ ତାଙ୍କର ପଢିଥିଲା ଗୋଠି ବୋଧେ ଝାଡଖଣ୍ଡ ପଢିଥିଲା ଇଏ ଏସ ଏ ସେ ଭଲସେ ପ୍ରିପାରସନ୍ କରିଥିଲେ ବଟ୍ ଜଣେ ଟ୍ୟା ଯିଏ ଦେଲି ଦେଲି ନୁହେଁ ମାନେ ଇଏ ଯେହେତୁ ସେଣ୍ଟାଲ ଲେବୁଲ୍‌ ସିଏ ଦେଇଥିଲେ ପ୍ରିଫରେନ୍ସ ଯାହା ସିଟ୍ ଦେଇଥିଲେ। ଓଡିଶା ଭିତରେ ସେଣ୍ଟର ଦେଇଥିଲେ ସିଏ ଟୋଟାଲି ନାଇଁ ସିଏ ଟୋ ଟୋଟାଲି ସେଇଟା ଫଲୋଇ କରିନାହାନ୍ତି ସେ ଟୋଟାଲି ୟାଡ଼ ସିଆଡ଼ କରି ପକେଇଛନ୍ତି ତାମାନେ ସେ ଭଲସେ ପ୍ରିପାରେସନ୍ କରିଥିଲେ। ସି ଯିଵେନି ନା କଣ ପରୀକ୍ଷା ଦେଇ ସିଏ ଗଲେ ଟ୍ରେନ ନେ ଗଲେ ସେ ସେଇ ମାନେ ମାନେ ଆମେ ଯାହା ଯେମିତି ଟ୍ରେନ ନେ ଗଲେ ସେ ଗୋ
କଣ କହୁଛୁୁ ମୁଁ ଯେତିକିଟା ବି ଦେଇଛି ସିଝିଲେଇକିରା। ମାନେ ଫା ପ୍ରାୟ ମୁଁ ଯେତିକିଟା ଆଟେନେ କରିଛି କିନ୍ତୁ ଗୋଟେ ସେଣ୍ଟର ହୁଏ ଯୋଉଟା କ କଟକ କଲେଜ କଟକରେ ପଢେ ଇଞ୍ଜିନିୟରିଂ କଲେଜରେ। ସି ବି ଟେଷ୍ଟ ହୁଏ ନା ତ ସେଥିପାଇଁ କଟକ ରେ ପଡେ। କିନ୍ତୁ ତାପରେ ଯେ ମୁଁ ଏଇ ପୋଷ୍ଟଏର୍ ପକାଇଥିଲି। ମୁଁ ଦେଇଛି କଟକ ଆସିଲା ମୋର ଢେଙ୍କାନାଳ। ଢେଙ୍କାନାଳ ଆସିଲେ ମୁଁ ସେମତି ଯାଇପାରିବିନି ମୋ ସୁବିଧା ବି ନାହିଁ ସେମିତି ଫାଷ୍ଟ ସିଫ୍ଟରେ ମୁ କେମିତି ଯାଇଁ କେମିତି ଆସିଵି। ଯିବି ତ ସେଥିପାଇଁ ମୁଁ ଆଉ ଗଲିନି କିନ୍ତୁ ମାନେ ଆ ଆଗୁରୁ ଥିଲା ଯୋଉଠି ସେମାନେ ତ ଆମେ ଦଉଥିଲୁ ସେଇଠି ଆସୁଥିଲା ଏବେ ବୋଧେ ଚେଞ୍ଜ କରିଦଉଛନ୍ତି ମୋତେ ଲାଗୁଛି। ହୁଁ ମୋର ସେମତି ବି ହେଇଥିଲା। ନାଁ ନାଁ ଆମ ଘର କେନ୍ଦ୍ରପଡ଼ା। ହଁ ସେଥିପାଇଁ ମୁଁ ପୁଣି ମୁଁ ଯିବି ମୋ ସହ ଘରଲୋକ ଯିବେ ପୁଣି ହଇରାଣ ହବୁ। ଯୋଉ ଦିନ ଫେରିବୁ ତାପରେ ରାତିରେ ଯିବୁ କଉଠି ରହିବୁ ଝିଅ ପିଲା। ତ ସେଇ ଅନୁସାରେ ଆମେ ହଇରାଣ ହେଇଯାଉ ନା।
ଓହୋ ହଁ ହଁ ବୁଝିଲି ମାନେ କମେଣ୍ଟ ଗୁଡା ମୁଁ ସବୁ ଯୋଉ ଦେଖୁଥିଲି ଗୋଟେ ଥର ବୋଧେ। ଇଏ ର ସିଏ କଣ କରୁଛନ୍ତି ନା ସବୁ ମାନେ ସେ ଏବି ସେଣ୍ଟର ଦେଇ ଦେଇଛନ୍ତି ଦୂର କାର କାର ସେ
ଦୂର ନାଇଁ ଆଗୁରୁ ଥିଲା ଶୁଣନ୍ତୁ ଆଗୁରୁ ଥିଲା ମୁଁ ଯେତେ ଯେ ଦେଇଛି ଯୋଉଠି ଦିଏ ସେଇଠି ଆସେ, ଏବେ ଯୋଉ ଏଇ ବର୍ଷ ଦି ବର୍ଷ ହେଲା ସେ ନିଜେ ଚେଞ୍ଜ କରିଦଉଛନ୍ତି ଯୋଉଠି ଆମେ ପ କଉଛୁ ଆମେ ଦେଇଛୁ କଟକ ସିଏ ଦେବେ। ଢେଙ୍କାନାଳ, ସମ୍ବଲପୁରୁ କେମିତି ଆମେ ଯିବୁ କୁହନ୍ତୁ।
ଓହୋ ସେଥିପାଇଁ ପିଲା ଯାଆନ୍ତିନି କେତେ ପିଲା ନୁହେଁ।
ସେଇ ହଁ ଯାଆନ୍ତିନି ଆଉ ଗୋଟେ ପୁଅ ପିଲା ହେଲେ ସେମାନେ କୋଉଠି ରହିଯିବେ କି କଁ କରିବେ ଆମେ ଝିଅ ପିଲା ଆମ ସହିତ ଜଣେ ଲୋକ ଯିବ। ଯଦି ଦୂର ବାଟ ଏଇ କଟକ ଭୁବନେଶ୍ୱର ହେଲେ ହଁ ଠିକ ଅଛି କାହାକୁ କଣ କେମିତି କରି ଯାଇକିନି ଦେଇହେଇ ପାରିବୁ। ଏତେ ବାଟ ହେଲେ କେମତି ଯିବା ଆସିବା କରିବୁ କହୁନାହାନ୍ତି?
ହଁ ହଁ ହଁ ସେ ସେଇଟା ଗୋଟେ ଇଏ ଅଛି ସେଥିପାଇଁ ପିଲା ଟିକେ କ କମି ଯାଆନ୍ତି।
ଦେଲୁ ଜେଝା ବାଟେ କଣ ତାଙ୍କର ସେ ଯେ ପଳେଇଲେ ଦେଇ ଦେଇ ଆସିଲେ କିଛି ନାହିଁ।
ହଁ।
କି ରେଲୱେ ଷ୍ଟେସନ ରେ ରହିଯିବେ କି କଣ କରିବେ ସେଟା ସିଏ ମାନେ ଝିଅ ପିଲା ନା ଜାଣିଥିବେ ତ ଆ କେମତି ସିଚୁଏସନ୍ କଁ ଚାଲିଛି।
ହଁ ସେଥିପାଇଁ ସିଏ ଏବେ ମାନେ ହଁ ପୁଅ ପିଲା ଚାହିଁଲେ ଆଡଜେଷ୍ଟ କରିକି ଯୋଉଠି ହେଲେ ରହିଯିବେ। ହୁଁ ସେଇ ସେଇଥିପାଇଁ ମାନେ ବ ପାୱାର ରେ ବହୁତ ପିଲା ମାନେ ଯଦି ରେଜିଷ୍ଟର୍ଡ କ୍ୟାଣ୍ଡିଡେଟ୍ ଦେଖିବ ଯେତିକି। ଆପିଅରଡ୍ ପାଖାପାଖି ଅ
କିନ୍ତୁ ମୋ ମତରେ ଅଫଲାଇନ ଏକ୍ଜାମ ଚାଁହି ଅନଲାଇନ ଏକ୍ଜାମ ଟା ଭଲ ଲାଗେ ଦବାପାଇଁ।
ଏଇ ଯୋଉ ସିିବିଟି ମୋଡରେ ନୁହେଁ।
ହଁ।
କମ୍ପ୍ୟୁଟର ବେସ୍ ଟେଷ୍ଟ ନୁହେଁ।
ହୁଁ କଁ କହିଲେ?
ଏଇ ଯୋ ସିବିଡି ମୋଡ ଯୋ କମ୍
ହଁ ହଁ ହଁ ହଁ ସେଇ ବା
ହଁ ସିିବିଡି ମୋଡରେ କଣ ନା ଟାଇମ ଦେଖଉଥିବ ପୁଣି।
ଟାଇମ ଦେଖଉଥିବ ଯଦି ବି କିଛି ଭୁଲ ଥିବ। ଯଦି ମୁଁ ମୁଁ ଏଇଟା ଦେଇ ଦେଇଛି ମୋର କଁ କନ୍ଫୂଜ ନା ଏଇ ଆନ୍ସର ଟା ହବନି ଫୁଣି ବ୍ୟାକ୍ କରିକି ଆସ ଚିନ ଟା ମାନେ ଆଉଟା ଆନ୍ସର ବି କ୍ଲିକ କରିପାରିବୁ ଆଉ ଅଫଲାଇନ ହେଲେ ଯୋଉଟା ଆମେ ମୁଣ୍ଡୁଳି ବୁଲେଇ ଦେଇ ଥିବୁ। ସେ ତା ଆଉ କାଟି ହବନି ଯଦି ବି ଠିକ୍ ଆନ୍ସର ହେଇଥିବ ସିଏ ବି କ୍ରସ ଜିରୋ ମାର୍କିରେ ରହିଯିବ ସେଇଟା। ବୁଝି ପାରୁଛନ୍ତି ଆଉ ଟାଇମି ବି ହବନି ସବୁ ପଢି କିନା ଆଟେନ କରିବା ପାଇଁ।
ହଁ ମୁଁ ଏଥର ଦେଇଥିଲି ମକଟେଷ୍ଟ ଗୋଟା ଯେ ସିଏ ସେମିତି ମାନେ। ଯୋଉ ସବୁ ଅ ବା ଏ କଲରିଙ୍ଗ ଥିବ ଯୋଉ କୋଉଟା କୋଉଟା କଣ। ଆଫ୍ଟର କୋଉଟା ଇଏ କରିଛ, ରିଭିୟୁ ମାର୍କ ଫର ରିଭିୟୁ ସେଭେ ନେଷ୍ଟେ ଏଇ ଗୁଡ଼ା ତ ଆଉ। ମୁଁ କହିଲି ଏବେ ଏବେ ଆପଣ କଁ ପ ପ ପଢୁଛନ୍ତି ଆପଣ ଏବେ? ଏବେ।
ଏବେ କିଛି ନାହିଁ ଏମିତି ଏଗ୍ ଜାମ୍ ଦିଏ ଆଉ ଘରେ ଅଛି ଆଉ।
ହଁ ମାନେ କେ କୌଣସି ଗୋଟେକୁ ଇଏ ନେଇକି ଦଉନାହାନ୍ତି ଭଲ ହବ।
ହଁ ସେଇଟା ତ ଚାଲିଛି ଦେଖାଯାଉ ଯୋଉଥିରେ ବାଜିବ ଆଉ ଘରେ ବସି ପିଲା ଯୋଉଟା ବାଜିବ ଆଉ
ହଁ ଯେ ମୁଁ କଇଲି ଯେମିତି ପିଲାମାନେ କେମିତି ନା ହବ ଉଗୁଡାଏ ଗୁଡାଏ ବହୁତ ପିଲା। ସିଭିଲ୍‌ ସର୍ଭିସ ପାଇଁ ଖାଲି ସିଭିଲ୍ ସର୍ଭିସ ଆଉ ତା ପାଇଁ କିଛି ନାଇଁ। ସେମିତି ଯେମିତି ତ-ତମେ ସିଜିଏଲ ପାଇଁ ସିଜିଏଲ ରେ ମାନେ ଓ ମାନେ ଓ ଓଏସେ ସି ସି ସିଜିଏଲ ଟା ପାଇଁ ତା ପାଇଁ
ଦେଇଚି ଅ ସେଣ୍ଟ୍ରାଲ ଗମେଣ୍ଟ ଏମ ଟି ଏସ୍ ବି ଦେଇଚି। ସେ ଭଲ ଲାଗେ କିନ୍ତୁ ଏକ୍ଜାମ ଟା ମତେ ବହୁତ ଭଲ ଲାଗେ।
ଓହୋ ମାନେ ଗୋଟେକୁ ଟିକିଏ ଇଏ ଫୋକସ କରିକି ଦେଲେ ହଁ ହଁ।
ଆପଣଙ୍କ ସହିତ କଥା ହେଇ ମୋତେ ବହୁତ ଭଲ ଲାଗିଲା ମୁଁ ଏବେ ରଖୁଚି।
ହଉ ଧନ୍ୟବାଦ ଆଜ୍ଞା ଆଜ୍ଞ